ହୁଁ।
ମର୍ଣ୍ଣିଂ ମର୍ଣ୍ଣିଂ ଭେରି ଗୁଡ଼ ମର୍ଣ୍ଣିଂ କଣ କରୁଛନ୍ତି।
ଏଇ ଟିକେ ବର୍ଷା ପାଗ ଟିକେ ଆଜି ସେଥିପାଇଁ ଲେଟ୍ ହେଇ ଟିକେ ଉଠୀଲି। ଆଉ ଠିକ ଗାଧୋଇ ଫାଧେଇ ବସ ଜି ଅଫିସ ଯିବା ଦଶଟା ଖଣ୍ଡେ ବୋ
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଆପଣଙ୍କ ସବୁ ଗାଧୁଆ ପାଧୁଆ ସବୁ ମନେ ଓକେ ହେସାରିଲାଣି।
ହଁ ହଁ ଏକା ସର୍ ଗାଧେଇପାଧେଇ ଆସିଛି ହେଲେ ଏଇ ବର୍ଷା ହଉ ତ ସେଥିପାଇଁ ଲେଟ୍ ରୋସେଇ ଜାଣିକି
ଆଜ୍ଞା ଆଜ୍ଞା।
ଉଠିକି ଏକାଥରକେ ଯାଇ ଗାଧୋଇ ପାଧେଇ ସାର ଏକାଥ ଆସିଲି ଆଉ।
ଖାଇଲେ କଣ ସକାଳେ ତାହେଲେ।
ନା ଖାଇବା ହେଇନି ଖାଇକି ଯିବି ଆଉ ଟିଫିନ କରିନି ଏବେ ଖାଲି ବିସ୍କୁଟ ଚାହା ଖାଇଛି।
ଆଜ୍ଞା।
ଖାଇକି ଯିବି ଆଉ ଆଉ ଆପଣ କଣ ଉଠିଲେଣି ନା।
ହଁ ମୁଁ ଉଠିଲିଣି ଉଠିକି ମର୍ଣ୍ଣିଂ ୱାରକ୍ କରି ଯାଇଥିଲି ଆସିକି ଯଷ୍ଟ
ସିଆଡେ ବର୍ଷା ନାହିଁ କି ଆପଣଙ୍କର।
ନାଇଁ ସକାଳେ ଟିକେ ହେଇଥିଲା ଏଇ ଆମର ସାତଟା ସାଢେ ସାତଟା ବେଳକୁ ତାପରେ ସା ଛାଡିଗଲା ଯଷ୍ଟ୍ ଟିକେ ରୁମ୍ ରୁମ୍ କରୁଥିଲା ଛାଡିଗଲା ଯଷ୍ଟ୍।
ଆମର ଏପଟେ ରାତି ସାରା ଏପନ୍ତ ପୁରା ବା ଗାଜୁଚି ପୁରା
ଓହୋ ଆପଣଙ୍କ ସେଟା ସମୁଦ୍ର କୂଳିଆ ଆଉ ଆପଣଙ୍କର ଜଲ୍ଦି ବର୍ଷା ଟା ପା ଖରେ ଓହୋ।
ଆଜ୍ଞା ଆଜ୍ଞା।
ଆମ ଆଡ଼େ ଆସିଲା ବେଳକୁ ବାଟରେ ରହିଯାଉଛି ନା।
ଓ ଏପଟୁ ଢାଲି ଢାଲି ଯାଉଚି ଯେତେ ବଞ୍ଚୁଚି ସେଠି ଆପଣ ନେଇଯାଉଛି ଆଉ।
ହଁ ହଁ ହଁ। ଆମ ଆଡ଼େ କମ୍ ହଉଛି ସେଥିପାଇଁ ଆଉ ଆପଣ ସବୁ ଆପଣଙ୍କ ଗୋଟେ ବେଶୀ ଢାଳି ଦଉଛି ନା। ଆମ୍ବ ପଟକୁ ଆଇଲା ବେଳକୁ ଦୁର୍ବଳ ହେଇଯାଉଛି।
ଆଜ୍ଞା।
ଆଚ୍ଛା ଅଫିସ ଯାଣିକି ନଅଟା ବେଳକୁ ଯିବେ ନାଇଁ।
ନାଁ ଆଜି ଟିକେ ଲେଟ୍ କରି ଯିବି ଆଉ ବର୍ଷା ପାଗ କେହି ଲୋକ୍ କଷ୍ଟମର୍ ଆସିବେନି। ବାହାରିବି ଦସ୍ଟାରେ ବାହାରିକି ଯିବି ଆଉ। ଦଶଟା ଗଲେ ସେଠି ପହଞ୍ଚିବୁ ଏଇ ପଚିଶ୍ କିଲୋମିଟର ହବ।
ଆଚ୍ଛା ଆଚ୍ଛା ଡେଲି ଜାଣିକି ଆପଣ ପଚାଶ୍ କିଲୋମିଟର ଯିବା ଆସିବା କରୁଚନ୍ତି?
ଡେଲି ଆଜ୍ଞା।
ଉଁ ବାଇକ୍ ରେ ଯାଉସ୍
ବାଇକ୍ ରେ। ନା ନା ବାଇକ୍ ରେ ପଳାଏ ବସ୍ କଣ୍ଟିନ୍ୟୁ ଅଛି ବସ୍ ମୁଁ ବସ୍ ରୁ ଯିବାକୁ ପସନ୍ଦ କରେନା ମାନେ ଯୋଉଠି ମତେ ଲାଗିବ ଏପଟେ କୋଡିଏ ପଚିଶ୍ ମିନିଟ୍ ଲାଗିବ ବସ୍ ନେଇ ଘଣ୍ଟ୍
ଆଜ୍ଞା ହଁ-ହଁ ସେଇଟା ତ ସିଏ ପାସେଞ୍ଜର୍ ଉଠେଇ ଉଠେଇ ନେଲା ବେଳୁ ଲେଟ୍ ହେଇଯିବ ତାର।
ଟେ କରି ନେଇକି ଯାଏ ସେଇଟା ମୁଁ ପଳେଇବି ବାଇକ୍ ରେ
ଅ। ଆଉ
ହଁ ଆଜି ଡ଼ିଉଟି ଅଛି ମୁଁ ଏ-ଏ ସେ ଏଗାରଟା ଆଳକୁ ଘରୁ ବାହାରିବି ଆପ୍ ଆପଣଙ୍କ ଭଳିଆ ମୁଁ ବି ଇନ୍ତି ଚାଳିଶ୍ ପଚାଶ୍ କିଲୋମିଟର୍ ଡାଏଁ ରନିଂ ମାନେ ବାଇକ୍ ରେ ଯାଉଛି।
ଓହୋ ବାଇକ୍ ରେ ଯାଇଁ ସେଠି ଜଏନ୍ କରିବେ ନାଇଁ।
ଆଜ୍ଞା ଆଉ ପର୍ସନାଲ୍ ବାଇକ୍ ନହେଲେ ଆଜ୍ଞା ବସ୍ ରେ ତ ଯାଇପାରିବେ ନା ବ
ନାଇଁ ନାଇଁ ତା ମାନେ ଡବଲ୍ ଡ୍ରାଇଭିଂ ପଡିଯାଏ ତ ଆପଣଙ୍କର ନାଇଁ କଣ?
ଆଜ୍ଞା ଆଜ୍ଞା।
ଏଠି ଚାଲେଇ ଚାଲେଇ ଯିବେ ଫେରେ ଯାଇ ସେଠି ଚାଲେଇବେ ବାସ୍
ହଁ ସେଠି ଡିଉଟି କରିବେ ଆଠ ଘଣ୍ଟା ପ୍ଲସ୍ ଇଏ ଇଏ ଘଣ୍ଟେ ସିଏ ଘଣ୍ଟେ ଦଶ୍ ତମ ବାର ଘଣ୍ଟା ବି ହେଇଯାଉଛି ହି।
ଆଜ୍ଞା ଆଜ୍ଞା। ନା ମୁଁ ସେଇ ଆଠ ଘଣ୍ଟା ଭିତରେ କଁ ମାଏଁ ସେମିତି କାମ ଆସେ ଯିବେ ନା ସେମିତି ବସିଥିବେ ନା କଁ ସବୁବେଳେ ପାଇଁ ଗାଡି ଚଲେଇବା ପାଇଁ ସେମିତି କିଛି ଅଛି ନା।
ଅଁ ନାଇଁ ଡ୍ୟୁଟି ଉପରୁକୁ ଗଲେ ଆପଣ ଡିଉଟି ଉପୁରୁକୁ ଗଲେ ଆମର ଗାଡି ଗ୍ୟାରେଜରେ ଥିବ ହେଲ୍ପର ଆମର ସବୁ ଚେକିଂ ଫେକିଂ କରି ରଖି କରି ରଖିଥିବେ କୋଉ ଗାଡିରେ ପାଣି ଲାଗିବ କୋଉ ଗାଡିରେ ମୋବିଲ୍ ଲାଗିବ ସବୁ ଚେକ୍ ହେଇଯିବ ଟାୟାର୍ ଫାୟାର୍ ପୋତି ଫୋତି ସବୁ ଚେକ୍ ହେଇଯିବ
ଆପଣଙ୍କୁ କିଛି କରିବା ପାଇଁ ପଡିବନି ଆମେ ଖାଲି ଯିବୁ ରେଜିଷ୍ଟରରେ ନାଁ ଲେଖିବା ଯିବ ଆମର ଗାଡି ଓକେ ଆମେ ଖାଲି ଧରିକି ଯିବୁ ଟାଇମ୍ ରେ ଆମ ଦିଟା ଆଳୁକୁ ଗୁ ଗୋଟେରୁ ଦିଇଟା ବ୍ଲାଷ୍ଟିଟିଂ ହଉଚି
ଆଚ୍ଛା ଆଚ୍ଛା।
ସେଇ ଗୁଟ୍ ନେ ସେଇ ଘଣ୍ଟାଏ ଭିତରେ ଆମେ ଗାଡ଼ି ଚେକ୍ ଫେକ୍ ସେ ପିଲା କରିକି ରେଡ଼ି କରି ଥିବେ ଯେତେବେଳେ ଆମର ଅଁ ମେସେଜ୍ ଆସିବ ବ୍ଲାଷ୍ଟିଂ ଇଜ୍ ଓଭର
ଆଜ୍ଞା।
ସେତେଏଳେ ଗାଡ଼ି ନେଇକି ଆମେ ମାଇନ୍ସ୍ ଭିତୁରୁ ମାନେ ପ୍ରବେଶ କରିବୁ।
ମାନେ ଏଇଟା କୋଇ କୋଇଡା ନା କୋଉ ଜାଗାରେ ଅଛି ଏଟା?
ନାଇଁ ଆମର ତାଲଚେର୍ କୋଲ୍ ମାଇନ୍ସ୍।
ଓ କୋଲ୍ ମାଇନ୍ସ୍ କୋଇଲା କେବଳ ନାଇ ଆଚ୍ଛା ଲିଙ୍ଗରାଜ୍ ବିଷ୍ନୁ।
ଆଜ୍ଞା।
ଏଇ କଣ ଚଳାନ୍ତି ଯି ମାନେ ଦଶ୍ ଚକିଆ ନା ବାର ଚକିଆ ନା କଣ?
ବାର ଚକିଆ।
ଆଁ ଡାଲବଡି ନା ହାଇୱା?
ହାଇୱା ମା ମାଲ୍ ଟା ଖାଲି କରିବ ନା ଟେକିବା ପାଇଁ ଲିଫ୍ଟ ସିଷ୍ଟମ୍ ଅଛି ଆଉ।
ହଁ-ହଁ ବୁଝିଲି।
ଏଇ ସେଇ ଆମର ଚାର ହୁଁ ଆଠଘଣ୍ଟାରେ ଚାରି ଟ୍ରିପ୍ ପାଞ୍ଚ ଟ୍ରିପ୍। ହେଲେ କେହି କିଛି ଆମକୁ କହିବାକୁ ନାହିଁ।
କେତେ-କେତେ ଦୂର ଯାଏ ପଡେକି?
ସେଇଟା ଆମର ଅନେକି ଲିଡ଼୍ ହେବ ଯିବା ଆସିବା ଆମର ହେଇ ଆଠ କିଲୋମିଟର ଭିତରେ ସାତ କିଲୋମିଟର ଭିତରେ ଲିଡ଼ି ହବ ଯଦି ଆମ ଆପଣ ଯଦି ପକେଇ ପାରିବେ ଟିଆର୍ଚ ରେ ଯେଉଁ ହମ୍ପରରେ ମାଲଟେ ଯାଉଛି ଆମର ବେଲ୍ ଲାଇନି ସଏଲ୍ ଏଣ୍ଟି ପିସି ସେଥିରେ ପକେଇ ପାରିବୁ ରେଲେୱଶାଇଟିକି ପକାଇ ପାରିବୁ ଯେଉଁଟା ଆମର ପାରାଦୀପି ଫାରାଦୀପି ସବୁ ଆଡେ ଯାଉଛି ରେଲିୱ ଲାଇନ୍ ଯୋଉଟା ଆମର।
ଆଜ୍ଞା-ଆଜ୍ଞା।
ସେଠି ବି ଦେଇ ଜାଣି ନେଇକି ଦେଇପାରିବୁ। ଯୋଉଠିକି ତାଙ୍କର ମାଲ୍ ଥିବା ଦରକାର ନି ଜରୁରୀ ସେଇଠିକି ଆମେ ମାଲଟା ଖାଲି କରିବୁ। ଆ ସେମିତି ବି କିଛି ନାହିଁ ଯେ ଏଠି କାହିଁ ଖାଲି କଲୁନୁ ସେଠି କାହିଁ ଖାଲି କଲୁନୁ ଏମିତି କିଛି ନାହିଁ। ଆପଣଙ୍କର ଯେଉଁଠିକି ଦେଇଥିବ ଚାଲଣରେ ଗୋଟେ ଆମକୁ ଗୋଟେ ଚାଲାଣଟା ଦେବେ ସେଇ ଗୋଟେ ଚାଲଣ ରେ ଆପଣ ଟ୍ରିପ୍ କରିବେ ସେଥିରେ ଲୋଖାହବ ଟାଇମ୍ ଟା ବି ଲେଖା ହବ। ଏତିକି ଟାଇମ୍ ଏତିକି ଟାଇମ୍ ରେ ଗାଡି ଖାଲି କଲା।
ବ୍ରଜୁ ପୋଖରି ଆମଲ ଆଜ୍ଞା ଆମର ତ ଗାଡି ଆଇରନ୍ ଚାଲୁଥିଲା ଆଗରୁ ଏବେ ଯୋଉ ଆଇରନ୍ ବନ୍ଦ ହେଇଗଲା ଟ୍ରେନ୍ ରେ ଚାଲିଲା ମନ ଇଛା ଦୁଇ ହଜାର ମାନେ ଛଅ ପରେ-ପରେ।
ଆଜ୍ଞା।
ସେବେଠାରୁ ଆମର ଥିଲା ସରି ଦୁଇ ହଜାରଛଅ କି ବାର ପରେ-ପରେ ଏମିତି ହଁ।
ଆଜ୍ଞା।
ସେବଠୁ ଆମର ଥିଲା ଟ୍ରକ୍ କରି ଚଲଣି। ସେବେରୁ ଆମର ସବୁ ହଁ ଆମରଥିଲା ଦଶ ଚକିଆ। ହଁ ପ୍ରଫିଟି ସେଇ ସମୟରେ ଟ୍ରେନ୍ ଯୋଉ ରନିଂ କଲେ ନାଇ ଦୁଇ ହଜାର ବାର ପରେ-ପରେ।
ହୁଁ-ହୁଁ।
ସେଇ ସମୟ ବାର ନା ଦଶ ସେଇ ସମୟରେ କଣ ହେଇଥିଲା ସେଇ ସମୟରେ ସବୁ ଗାଡି ବିକ୍ରି କରିଦେଲେ ଆମର। କାଇଁ ସେ ସବୁ ଆଉ ଚାଲିଲାନି ଗାଡି।
ହଁ ସେଇ ରେ ଆପଣଙ୍କର ଆଇରନ୍ ଟା ଭଲ ଚାଲୁଥିଲା।
ଆଜ୍ଞା ହଁ।
ଆପଣଙ୍କର ଆଇରନଟା ଭଲ ଚାଲିଥିଲା ସେଇ ଦୁଇ ହଜାର ସାତ ଆଠ ନଅ ବେଳକୁ ଭଲ ଚାଲିଥିଲା।
ବୋଧେ ହଁ-ହଁ ତାପରେ ବୋଧେ ଟ୍ରେନ୍ ଚଲେଇଲେ ଯେମିତି ତା ପରେ ସେବେଠାରୁ।
ହଁ ଟ୍ରେନ୍ ଚଲେଇଲା ପରେ ତା ଫଳରେ କି ଟ୍ରାନ୍ସପୋର୍ଟ ଟା କମିଗଲା ଆପଣଙ୍କର।
ହଁ କମିଗଲା ମାନେ ରେଟଟ୍ ପୋସେଇଲାନି।
ମାସ ଯାକ ଯେତିକି ଯେଉଁ ଆପଣ କୋଡ଼ିଏ ଟ୍ରିପ୍ କରୁଥିଲେ କି ପଚିଶ ଟ୍ରିପ୍ କରୁଥିଲେ ସେଇଟା ସେ କମିଗଲା।
ହଁ-ହଁ ନା ମାସରେ ଆମର ଉଁ ଦି ତିନି ଟ୍ରିପ୍ ଖଣ୍ଡ ହୁଏ କାହିଁନା ଆସିବ କୋଉଠି ପାରାଦ୍ୱୀପରୁୁ ଆ ସରି ଘଟଗାଁ ଯୋଉ ଆମର ବସ୍ ଯାଏ ଏଠୁ। ସେଠୁ ଯାଏ ଆଉ ଯିବ ଆମର ଏଠିକି ଯାଇ କି ପାରାଦୀପ ଯିବ।
ହଉ ଆପଣ ପାରଦୀପି ଚଲାନ୍ତି ନା ଏପଟେ କି ଚଲନ୍ତି ଗୋପାଳପୁରୁ ଫୋପାଳକୁ ପୁରୁଯାଆନ୍ତିନି।
ନା ନା ପାରାଦିପିଯାଏ।
ହୁ ପାରାଦୀପୀ ମୁଁ ଯାଇଛିି ପାରାଦୀପୀ ବହୁତ ଥର ଚଲେଇଛି ମୁଁ ଏଠୁ ଜୁରୁଡ଼ିରୁ।
ଆଜ୍ଞା ଆଜ୍ଞା ସେଠି ଟ୍ରାନ୍ସଫର ହୁଏ ନା ସବୁ ଆଇରନ ସବୁ ବାହାରକୁ ରପ୍ତାନୀ କରାଯାଏ।
ଚଲ ଚଲେଇଛି ଆଜ୍ଞା ମୁଁ ଜୁରୁଡ଼ିରୁ ଯୋଡ଼ାରୁ ଯଉ ସେକ୍ଟରରୁ ମାଲ ନେଇଛି ମୁଁ ପାରାଦୀପ ଯାଇଛି।
ଆମ ଘଟଗାଁ ହୋଇକି ପାଣିକୋଇଲି ହେଇକି ରାମଚନ୍ଦ୍ରପୁର ହେଇକି ଭୂତୁମୁଣ୍ଡେଇ ହେଇକି ପାରାଦ୍ୱୀପି ଯାଇଛି।
ସବୁଆଡେ ଆଜ୍ଞା ବୁଲି ଦେଇଛି ଓଡିଶା ସାରା ଏମିତି କୋଉ ମାଇନ୍ସ ନାହିଁ ମୁଁ ଆଜ୍ଞା ଦେଖିନି।
ଆଜ୍ଞା ଆଜ୍ଞା ଯାହା ହଉ ଆମେ ସବୁ ଯେ
ସବୁଆଡେ ଦାଣି ଦେଇଥିବି।
ଏ ଚିପ୍ସ ଲାଇନରେ ରହିଛନ୍ତି ନା ଆମର ଯୋଉ ଆସେ
ହଁ ଚିପ୍ସ ଲାଇନରେ ଜଣେ ଭା ଆମର ଭାଇ ଜଣେ ଅଛନ୍ତି ସିଏ ଟିକେ ବୁଝାବୁଝି କରନ୍ତି କୋଉଠି ଚିପ୍ସ ପଡିବ କଣ ପଡିବ। ଗୁଡ଼ିଆ କାଟଣିରେ
ଆଚ୍ଛା ଆଚ୍ଛା।
ଆଉ ଚଣ୍ଡିଖୁଲୁ ବି ଆମର ଓଡ଼ିଆ ଚଢେଇ ଧରା ଆପଣ ଜାଣିଥିବେ ମାନେ ଓଡିଶାର ଫେମସ ଚଢେଇ ଧରା।
ଆଜ୍ଞା।
ଚିପ୍ସ
ହଁ ହଁ।
ସେଇଠୁ ବି ଆମ ସେଇଠି ବି କେତେଦିନ ମୁଁ ଚଲେଇଥିଲି ଯାଇକିନା।
ନା କଣ କୁହନ୍ତି ବିଛା ଖଣି ନା କଣ?
ବିଛା ଖଣ୍ଡି ସେଇଟା ଆପଣଙ୍କର ଜାଗା ନା ଗୁଡା ମେନ ମେନ ହଉଛି ଏ ଏରିଆ ଟାକୁ ନେଇକି ଚଢେଇ ଧରା କୁହନ୍ତି।
ଓ ହୋ।
ବିଛାଖଣ୍ଡି ସେ ଗୋଟେ ମାନେ ଏରିଆ ବି ଜାଗା ଅଛି। ଚଢେଇଧରା ଆଉ ସେଠି ବିଛାଖଣ୍ଡି ସେ ମିଶିିକି ଅଛନ୍ତି ସି
ଓ ହୋ ଆଚ୍ଛା ଆଚ୍ଛା ତା ମାନେ ଆପଣଙ୍କ ପ୍ରପର ଘରଟା କୋଉ ଜାଗାରେ?
ଆମର ଏକରେ କାମାକ୍ଷାନଗର ସାଇଟ।
ଓ ହୋ କାମାକ୍ଷାନଗର କାମା ଢେଙ୍କାନାଳ ନାଇଁ?
ଆଜ୍ଞା।
ଆମ ସାଆପାଖ ମାମୁଁ ଘର ସେପଟେ ଭୁବନ ଜାଣିଥିବେ? ସେଇପଟେ ଆଉ। ମୁଁ ଯାଇଛି ବୁଲିକି ଆସିଛି ଯାଇଛି ଆମର କପିଳେଶ୍ଵର କପିଳାଶ ଯାଇଚି। ଯାଇଛି ମୁଁ ସବୁଆଡେ ବୁଲିକି ଆସିଛି ସେପଟେ।
କପିଳାସ ଆସିଛନ୍ତି?
ହଁ ହଁ ମୁଁ ଯାଇଛି ସେଠି ଯାଇଛି ଜୋରନ୍ଦା ଯାଇନି।
ଆ ମିସ୍ କରିଗଲେ ଆପଣ ଆଉ କପିଳାସ ଆଇଲେ ଯୋରନ୍ଦା ଦେଖିପାଇଲେଣି।
ହଁ ଆମେ ଯାଇଥିଲୁ କଣ କହିଲେ ଆମେ ସୁ ସାଙ୍ଗ ଯାଇଥିଲୁ ସବୁ ବାଇକ ନେଇକି ପଳେଇଥିଲୁ।
ଆଚ୍ଛା ଆଚ୍ଛା ନାଇଁ ଆସ୍ତେ ନା ଦେ ଦେଖିଦେଇକି ଯାଇଥାନ୍ତେ ନା ଗୋଟେ ରୁଟ ରେ ପଳିବ। ଢେଙ୍କାନାଳରୁ ଗୋଟେ ରୁଟ ପଡିବ ହୁଁ ହୁଁ। ହଁ ଢେଙ୍କାନାଳଠୁ ଆପଣଙ୍କର କାଇମାଟି ବୋଲି ଗୋଟେ ଜାଗା ଅଛି।
ଆଜ୍ଞା।
ସେଇଠୁ ଦି ମାନେ ରା ତଟା ବିଭାଜନ ହେଇଯାଇଛି ଗୋଟେ ପଟ ଯାଇଛି କପିଳାଶ ରୋଡ଼ ଦେଓଗାଁ ଗୋଟେ ଗ ପଟ ଯାଇଛି ଜୋରନ୍ଦା।
ମାନେ ସେଠୁ କେତେ ଦୂର ହବ?
ସେଇଠୁ ଆପଣ ଦେଓଗାଁ ଯେତିକି ଯିବେ, କପିଳାସ ସେଇ ଛକରୁ ଯୋରନ୍ଦା ଆସିବେ ସେତିକି ବାଟ। ଯୋରନ୍ଦା ଆଉ ଦି କିଲୋମିଟର ହାଡ଼ଲି ତାଠୁ ଅଧିକ ପଡ଼ିବ।
ଆଚ୍ଛା ଆଚ୍ଛା। ଯାଇଥିଲେ ହେଇଥାନ୍ତା। ଆମେ ଆଉ ଜାଣିପାରିଲୁନି ଆଉ।
ସେପଟେ ବି ଆପଣଙ୍କର ସେପଟେ ବି ଭିତରେ ବି ବାଟ ଥିଲା। ଦେଗାଁଠୁ ଭିତରେ ପସ୍ ଥିଲେ ଆପଣ ବାହାରିଥାନ୍ତେ କରମୂଳି ହେଇକି ଯୋରନ୍ଦାରେ ବାହାରିଥାନ୍ତେ ବି। ସେପଟେ ବି ଆପଣଙ୍କ ବାଟ ଥିଲା।
କରମଳ ନା କଣ କମଣ୍ଡଳ କଣ କୁହନ୍ତି।
କରମଳ କ ଯୋଉ କରମୁଳୁ।
ହଁ ହଁ ହଁ।
କାଲୁରିଆ, କରମୂଳୁ, ମନ୍ଦାର
ହଁ ସେପଟେ ଆମର ଜଣେ ଦାଦା ବାହା ହେଇଛନ୍ତି। ଆମର ଯୋଉ ଘର ପାଖରେ ଜଣେ ହେବେ ସେ ବାହାହେଇଚି କରମଳ କରମଳ ନା କଣ କୁହନ୍ତି କଣ।
ସେଇ ଆମ ନଦୀ କରପଡା ଆଉ।
ଆଜ୍ଞା ଆଜ୍ଞା ମୁଁ ଯିବି। ନା ସେ ଏଇଥର କେତେବେଳେ ଗଲେ ଦେଖିବା ଯାଇଁକି ଯିବା ଆଉ।
ହଁ ଦେଖି ଶୁଣନ୍ତୁ ଜୀବନରେ କଣ ନବା, କିଛି ନାହିଁ। ସବୁଆଡେ ଟିକେ ଦେଖିଥିଲେ ନିଜର ଗୋଟେ ମ ଆତ୍ମା ଶାନ୍ତି ପାଇଥିବ।
ମୁଁ ହେନ୍ତି କପିଳାସ ରେ ଯୋଉ ଆମେ ଯାଇଥିଲୁ ଯୋଉ ଆ
ଆଜ୍ଞା।
ଆମର ଯୋଉ ଅଛି ମାନେ କପିଳାସରେ ଗୋଟେ ଅଛି ପାର୍କ ଯାଇଥିଲେ ନା? ସେଇଠି ଛୋଟ ହାତୀ ସବୁ ଆସନ୍ତି। ସେଇଠି ଯାଇଥିଲୁ ଦେଖିବା ପାଇଁ ଆମେ ଅପେକ୍ଷା କରି କରି କରି ରାତି ହେଇଗଲା, କିନ୍ତୁ ହାତୀ ଆସିଲେନି। ସେ ଲୋକ କହୁଛନ୍ତି ଏଇ ଅଧ ଘଣ୍ଟେ, ଏଇ ଅଧ ଘଣ୍ଟେ ଆମ କହିଲୁ ଲେଟ୍ ହେଇଯିବ ସେତେବେଳ କୁ ଛଅଟା ବାଜିଲା ପଳେ ଆଇଲୁ ବାହାରିକି ଆଉ।
ହଉ ଆଜ୍ଞା ଟିକେ କଲ୍ ଟା ଆସିଲାଣି ରଖୁଚି।
ଠିକ୍ ଅଛି ରଖିଲି ଆଜ୍ଞା ନମସ୍କାର।